ହାଲୋ ହୁଁ ଭଉଣୀ ନମସ୍କାର୍।
ଆଜ୍ଞା।
ହଁ ହୁଁ ବହୁତ ଭଲ ଅଛି ଆପ ଆପଣ କେମିତି ଅଛ।
ମୁଁ ବି ମଙ୍ଗଳକୁଶଳ ଆଜ୍ଞା ମୁଁ ବି ଭଲ ଅଛି।
ବହୁତ ଭଲ ଆଚ୍ଛା ଆଉ ଆଜିକଣ ସକାଳୁ ଆଜିକଣ କେମତି ମୁଁ ଆଜି ଖିଆ ପିଆ କରିଥିଲି। କଣ ସକାଳୁ ଉଠି ଉଠିଲି ଉଠିକି ଗଲି ନଈକି ଗଲି ନଈକି ଗାଧେଇ ଆସିଲି। ଗାଧୋଇ ଆସିକରି ଠାକୁର ପୂଜା କଲି ଠାକୁର ପୂଜା ସାରିକି ବୋଉକୁ ପୁଅକୁ ଖୋଇଦେଲି ମୁଁ ଖାଇଲି। ତାପରେ ଏଇନା ବସିଚି ଆଉ ତାପରେ ଗାଧୁଆଳ ଗାଧୁଆଳ ପାଇଁ କିଛି ଆୟୋଜନ ହେଇନି କଣ କରିବା ଭାବୁଚି। ବସିଚି ଆଉ ଆଉ ଆପଣ କଣ କରୁଚନ୍ତି।
ଆମେ ତ ଗୃହିଣୀ ଆମେ ଘରେ ରୋଷେଇ ରନ୍ଧା ରନ୍ଧନ ପ୍ରସ୍ତୁତ କରୁଛୁ ଖାଦ୍ୟ ପ୍ରସ୍ତୁ
ତଥା ଆଜି ଖା ଖାଦ୍ୟ ପ୍ରସ୍ତୁତ କଣ ଆଜି ଅଛି ଟିକେ କହି କୁହନ୍ତୁ ଆମେ ଟିକେ
ଆଜି ତ ଶୁକ୍ରବାର ତ ସାଧା ଆମର ସେ ଆଇିଷ ଫାଇଁଷ କିଛି ଖାଆନ୍ତିନି ଆମିଷ କେ ଖାଆନ୍ତିନି।
ଆମିଷ ତମର ମାନେ କଣ ସ ସବୁଦିନ
ଶୁକ୍ରବାର ଦିନ ଖାଆନ୍ତିନି। ଆମର ଖାଲି ବୁଧବାର ଆଉ ରବିବାର।
ଆଚଛା ହବ ଭଲ ଆଉ
ସାଧାରେ ହେଇଚି ଉ ଉଷୁନା ଭାତ।
ହଁ।
ଡାଲି।
ହଁ।
ଆମର ଯେ ଜହ୍ନି ପୋସ୍ତ
ଭଉଣୀ ତମେ ଅନ୍ୟ ମନଷ ଅଛ ବୋଧେ ମତେ ଲାଗୁଚି।
ଆଜ୍ଞା।
ମତେ ଲାଗଚି ତମେ ଆଜି ଅନ୍ୟମନସ୍କ ଅଛ।
ନାଇଁ ନାଇଁ କହୁନାହାନ୍ତି।
ହଁ କୁହନ୍ତୁ କୁହନ୍ତୁ ନାଇଁ ମୁଁ ସେଆ କହିଲି ତ ମୁ ଟିକେ
ନାଇଁ ନାଇଁ ନାଇଁ ଅନ୍ୟ ମନସ୍କ ନୁହଁ। ଏଇ ନେଟୱର୍କ ପ୍ରବଲେମ କଣ ଥିବ ଆଉ।
ଆ ଆଉ ଘରେ ବାପା ବାପା ବୋଉ କଣ କଣ କରୁଛନ୍ତି ଦେ ବାସ ଭଲ ନା।
ପାପା ଭଲ। ଘରେ ବି ସମସ୍ତେ ଭଲ ଛୁଆ ସବୁ ଭଲ ଏବେ ବସିକିରି ଟେଲିଭିଜନ ଦର୍ଶକ
ନାଇଁ ହଁ ଆମର ଦର୍ଶ ହଁ ଆଉ ତମ ଦେହ ପା
ଆଜ୍ଞା ମୋର ଭଲ ଆଉ ଆପଣ କଣ ମାନେ କଉଁଥିରେ ଭଲ ପାଆନ୍ତି କଣ ଖାଦ୍ୟ ଖାଇବାକୁ ଭଲ ପାଆନ୍ତି। ମାନେ ଏଇ ଯୋଉ ନିରାମିଷ ନା ଶା ଆମିଷ।
ନାଇଁ ମୁଁ ଆମିଷ ଛାଡି ଦେଇଛି ଦି ବର୍ଷ ହେଲା। ଆଉ ମୁଁ ଖାଉନି ଆଉ ବି ଖାଇବି ନାଇଁ ଭାବୁଚି ଭାବୁଚି ଆଉ ଖାଇବିନି। ତାରେ ଆଉ ଏଇ
ସେ ସବୁ ହଉଚି ମୁଁ ବି ସେ ସବୁ ଖାଉନଥିଲି ମୁଁ ବି ଛୋଟ ବେଳୁ ନିହାତି ଏଁ ଦଶ ବାର ବର୍ଷ ମୋ ବୟସ ହେଇଥିଲା ଛାଡି ଦେଇଥିଲି। ଏ ଆ ଶିକରି କେତେ ତିରିଶ ବର୍ଷ ହେଲା ଯେମିତି ଖାଇଲି ମାନେ ଦଶ ବାର ବର୍ଷ ପରେ।
ହଁ ଭଉଣୀ ମୁଁ ଏମିତି ଖାଏ ତମେ ଏବେ ତ ବିଶ୍ବସ କରିପାରିବନି ମାନେ ଖାଇଲା ବାକି ମାନେ କହିବେ ଯେ କଣ ରାକ୍ଷସ ଟା କି ସବୁ ଖାଇଯିବ ମାନେ କହିଲେ ଆଜ୍ଞା ଆମ ସବୁଦିନ ମାନେ ଗୋଟଏ ବାର ଯଦି ସୋମବାର ମାନେ ଛାଡିଥାଏ ତାହେଲେ ସବୁବେଳେ ମତେ ଆଇଁଷ ଦରକାର ମୁଁ ଖାଇବି।
ହଁ ଏମିତି ଆଇଁଷ ଅଧିକ ଖାଦ୍ୟ ତ ଅଧିକ ପରିମାଣରେ ଯେଉଁ ଖାଦ୍ୟ ମାନେ ଖାଇଲ ଆମିଷରେ ସେଥିଲାଗି ଆଉ ଇଚଛା ଶକ୍ତି ହେଲାନି ଆଉ
ହଁ କୁହନ୍ତୁ।
ଆପଣ ଯୋଉ ଅଧିକ ପରିମାଣରେ ଆମିଷ ଭୋଜନ କଲେ।
ହଁ ନାଇଁ ମୁଁ ତାକୁ ଭଉଣୀ
ଆପଣ ଯୋଉ ଅତ୍ୟଧିକ ପରିମାଣରେ ଆଇମିଷ ଭୋଜନ କଲେ ତା ପ୍ରତି ବଦଳରେ ଆମେ ମାନଙ୍କୁ ଆଉ ଆ ତ ଭଲ ଲାଗୁନି ଆଉ।
ହଁ ନାଇଁ ସେଥିପାଇଁ ନୁହଁ ମୁଁ ବହୁତ କିଛି ସବୁ କିଛି ତା ବିଷୟରେ ସବୁ ଜାଣିଲି ସବୁ ଶୁଣିଲି କି ନାଇଁ ଏଇଟା ଭଲ ନୁହଁ ଗୋଟେ ଯିବ ମାରିକି ଖାଇ ଗୋଟେ ଖାଇ ମାରିକି ଖାଇବା। ବୋଇଲେ ହଁ ସିଏବି ଗୋଟେ ଠିକ କଥା ତାପରେ ଗୋଟେ ଯିବ ଯଦି ମୁଁ ଆମ ମୋ ପାଇଁ ଗୋଟେ ଜୀବ ଯଦି ଗୋଟେ ମରିବ ତାହେଲେ କି ସେ ତାକୁ ଖାଇକି ଲାଭ ଅଛି କି?
ନା ନା ଜଣଙ୍କୁ କଷ୍ଟ ଦେଇକିରି ଆମେ ନିଜ ଖୁସି ପାଇଁ ଅନ୍ୟକୁ ଜଣେ
ନିଶ୍ଚିନ୍ତ ଭଲ ନୁହେଁ ତା ପରେ ସେ ସବୁ କିଛି ମୁଁ ଭାବିକିରି ମୁଁ ଛାଡିଦେଲି ଆଉ ଛାଡିଦବା ଦରକାର ମୁଁ ବି ସବୁ ପିଲାଙ୍କୁ ବୁଝାଏ କି ନାଇଁ ଏଇଟା ଏମ ଏଇ ସବୁ ଖାଅ ଆମ ପାଇଁ ତ ଭଗବାନ ହଁ ମୁଁ ଏଇ ଆମ ପାଇଁ ଭଗବାନ ବହୁତ କିଛି ବନେଇଚି ନା ସେଗୁରା ସିଏ ଖାଇ ମୁ ଦେଖ ଯେ ଆମେ ଯଦି ତମ ମୁଁ କହିବି ତମକୁ ମୁଁ ଖାଇବି ତମ ଗୋଟେ ହାତ ଖାଇବି ତମେ ମତେ ଦବ ହାତ?
ନା ସେଇଟା କଣ ସମ୍ଭବ ସେ ହାତଟା ଥିଲେ ସିନା ରୋଷେଇ ବାସ କରିବି।
ହଁ ସେଇ କଥାରା ସେଇ ସେଇ ଯୋଉ ତାଙ୍କୁ କୁହେ ଯଦି ତମେ ତମ ହାତକୁ ଦବନି ମୁଁ ତମ ହାତ ଖାଇବାକୁ ମୁଁ ଦେବି ଦଶ ଲକ୍ଷ କି ପାଞ୍ଚ ଲକ୍ଷ ଦେବ ବି ମୋତେ ଦିଅ। ମୁଁ ଖାଇବି ତାହେଲେ ତମେ ଗୋଟେ ଜୀବକୁ ମାରି କଣ ପାଇଁ ଖାଇବ? ତମେ କି ସେ ଅଧିକାର ଦେଲା ମାନେ ମୋ କହିବା କ ଯା ଯାହା ମନ ଯାହା ଯାହାକୁ ଯିଏ ରୁଚିଲା ସିଏ ତାକୁ ଖାଇବ ମୁଁ ତ କହିବାକି ନାଇଁ ମୋର ହଉଛି କହିବା ବୁଝେଇବା କଥା ଯିଏ ବୁଝିଲା ବୁଝିଲା ନହେଲେ ନାଇଁ।
ଭଉଣୀ କଣ କୁହନ୍ତୁ।
ହଁ ଏଇଟା ସତ କଥା ନା ଆଉ ଗୋଟେ ଜୀବ ନିରୀହ ଜୀବର ହ ଜୀବ ହ ତ୍ୟା ମହାପାପ ସେ ଗୋଟେ ଶାସ୍ତ୍ର ପୁରାଣରେ ସବୁ ଲେଖା ଅଛି ସେ ସବୁ କଣ ଖରାପ। ସେ ସବୁ ଭଲ ଆମରି ପାଇଁ ଆମ ଭଲ ପାଇଁ ଏ ସବୁ ଲେଖା ହେଇଅଛି। ଯୋଉ ଐତିହାସିକ ପୁରୁଣା
ହଁ ତାକୁ ସବୁ ଯା କୁବି ଖାଉଛନ୍ତି ଜାଣନାହାନ୍ତି। ଲୋକ ସବୁ ଜାଣିଛନ୍ତି ଭଲ କଣ ମନ୍ଦ କଣ ଗୋଟେ- ଠିକ ଗୋଟେ ଭୁଲ ସବୁ କିଛି ଜାଣିକି ବି ସେଇ ଭୁଲ କରୁଛନ୍ତି କରୁନାହାନ୍ତି।
ହଁ ଏଇଟା ତ ସତ କଥା ଆପଣ ଯାହା କରିଛନ୍ତି ଭଲ କରିଛନ୍ତି ହେଲେ କଣ କରିବା ଯେହେତୁ ଆମେ ଘରର ଗୃହିଣୀ ଆମ ପାଖରେ ତ ସବୁ ଅ କର୍ମ କରିବାକୁ ପଡିବ ଆମେ ଆମର ଇଚ୍ଛା ନଥିଲେ କଣ ହବ ଆମ ପାଖ ପାାଖ ପରିବେଶର ଲୋକମାନେ ସବୁ ଖାଦ୍ୟ ଖାଇବେ ଆମକୁ ଆମ କର୍ତ୍ତବ୍ୟ ଗୃହଣୀ ଆମେ ଉମ ର-ରନ୍ଧନ କରିକି ଦେବୁ ଆଉ
ତମେ ରାନ୍ଧିକି ଦେଇପାର ଆବଶ୍ୟ ଠିକ କଥା କିନ୍ତୁ ତମକୁ ଅଧିକାର ନାଇଁ ଯେ ମାରିକି ଖାଇବ।
ହଁ ହଁ ଏଇଟା ସତ ଆମେ କଣ କହୁଛୁ ଆମେ ମାରିବୁନୁ ହେଲେ ପାପ ପା ଏତେ ବି ଏତେ ଏଇ ଏ କଥା ବି ପୁରାଣ ଶାସ୍ତ୍ରରେ ଲେଖା ଅଛି କି ଯି-ଯିଏ ଖାଇବ ପାପ ଯିଏ ରାନ୍ଧିକି ଦବ ତାର ବି ପାପ।
ନାଇଁ ଯିଏ ଖାଇବ କଣ ଠିକ୍ କହିଲେ ଯିଏ ଖାଇବ ଯିଏ ଦେଖିଲା ପାପ ଯିଏ ଆଇଲା ପାପ ଯେ ରୋଷେଇ କଲା ପାପ ଯେ ବାଟଣ ବାଟିଲା ମୁଁ ଶୁଣିଛି ଜାଣିଲେ। ଉଁ ଆଜିକାଲି ଲୋକ ତ ଆମେ ତ ବୁଝିବା- ଜାରି ରଖିଛେ ଲୋକ ତାକୁ କେତେ ଯୋଉ ଉମ ମାନେ ଗ୍ରହଣ କରୁଛନ୍ତି କେତେ ଲୋକ ତ ଗ୍ରହଣ କରୁନାହାନ୍ତି।
ଜୀବହତ୍ୟା ମହାପାପ ହେଲେ ଅନ୍ୟକୁ ଆମେ ଚେଷ୍ଟା କରିବା କି- ଏଇ ସିଏ ନ ଖାଆନ୍ତୁ।
ହଁ
ଆମର ପ୍ରୟାସ ଜାରି ରହିବ କି ଅନ୍ୟକୁ ଉପଦେଶ ଦବା କି ଏଇଟା ଭୁଲ ଏଇ- ସେଇଟା ଠିକ୍ ଯଦି ଓ ସିଏ ଭୁଲ କୁ- ଓ ତାଙ୍କର ମାନେ ନ ଶୁଣିକିରି ଆଗକୁ ଚାଲିଲେ ତ ଆମେ ଆଉ କଣ କର
ନାଇଁ ଆମେ କିଛି ଉମ ଆମର ଚେଷ୍ଟା ଜାରିରହିବ ଯେ ଆମେ ଟିକେ ମାନେ ଚେଷ୍ଟା କରିବା ତାଙ୍କୁ ମାନେ ବୁଝେଇକି ଟିକେ ଆଣିବାକୁ ବାଟକୁ। ଦେଇ ତାଙ୍କ ଉପରେ ନିର୍ଭର ସେ କଣ କରିବେ। କଣ ନାହିଁ ଆଉ ବନ୍ଧୁ ଆଊ ଭଉଣୀ କେବେ। ବୁଲିବାକୁ ଆଜି ଆଜି ଖରା କେମିତି ଭଉଣୀ ତମ ସେଆଡେ?
ଆଜି ଖରା ମାନେ ଏତେ ଜୋର ଖରା ହଉଛି ସୀମା ବାହାରେ ଯୋଉ ଚୁଲି ପାଖରେ ରୋଷେ- ରୋଷେଇ କରିବା ସମ୍ଭବ ନୁହଁ ତଥାପି କଣ କରିବା। ଘରର ଗୃହିଣୀମାନଙ୍କ ପ୍ରଥମ କାମ ହେଉଛି ସକାଳରୁ ରାତି ପର୍ଯ୍ୟନ୍ତ- ଯେତେ ସବୁ ଖାଦ୍ୟ ପ୍ରସ୍ତୁତ ସବୁ ଚୁଲିରେ ହବାକୁ ପଡୁଛି ଆମର। ତ ସେଇ ଗରମରେ କରିବାକୁ ପଡିବ ଆଉ ହୁଁ ହୁଁ ହା।
ଛନ୍ତି ନାଗ ଗୁଣ୍ଡା।
ନା ଆମର ଗୋବର ଗୁଣ୍ଡା ଘଷି। କାଠ କୋଉଠୁ ଏତେ ଆସିବ ଏଇ ଯୋଉ ନାଗୁଆଣୀ ଯୋଉ ସରୂ। ସରୁ କଣୀକି ସବୁ ରିଖିଛି ସେଥିରେ ଲଗେଇ କି ଚୁଲି ଆଁ ଗୋବ - ଯୋଉ ଘସି ଗୁଣ୍ଡା ସେଇ ସବୁ ଜଳା ହଉଛି ଆଉ। ହଁ ହଁ ଆମ ଶାଶୁ ପ୍ରସ୍ତୁତ କରନ୍ତି ଗୋବରରେ ଘଷି। ଆମ- ଶାଶୁ ସେ ସବୁ ବସ୍ତାରେ ପୁରଇ ଦିଅନ୍ତି ଆମେ ସେଇ-
ଆଉ ଭଉଣି ତମ ମା ଅଛନ୍ତି ଜେଜେମା?
ଆମ ଜେଜେ ମା ମାନେ ମୋ ବାପ ଘର କଥା ପଚାରିଲେ କଣ ହବ ମୋ ଶାଶୁ ଘରେ ଆମ ଜେଜେ ଶାଶୁ ମା- ବି ଅଛନ୍ତି ଆମ ଆଈ ଶାଶୁ ଯାହାକୁ କହୁଛନ୍ତି ଆମ ଆଈ ଶାଶୁ ଅଛନ୍ତି। ନ୍ତି ଆମ ଶାଶୁ ଶ୍ୱଶୁର ଯାଆ ଦେଢ଼ଶୁର।
ତମେ ଆଇ ଆଇ ଶାଶୁ ତମକୁ ବି କମ୍ ରେ। ତୁ ମାନେ ପୁରୁଣା କଥା ତମକୁ- କହୁଥିବେ କି ନାଇଁ ଝିଅ ଆମ ସେତେବେଳେ ଏମିତି ହଉଥିଲା ସେମିତି ହଉଥିଲଲେ ହଁ।
ଢଗ ଢବାଣୀ ଯୋଉ ସବୁ ନୂଆ ନୂଆ ଝିଅ ସବୁ ବାହା ହେଲେ ତାଙ୍କୁ ସବୁ ବାହା- ଘର ଗୀତ ସବୁ କୁହନ୍ତି ଆମେ ତାଙ୍କୁ ସେଏ ସବୁ ଶୁଣୁ। ତାଙ୍କୁ ତାଙ୍କଠୁ ମାନେ କଣ ମଜା କରୁ ଆମେ ସବୁ ଖୀଆସି କରୁ। ଆମେ କାଲି କହିବୁ ଉ- ଆମେ ସେଇ ମାଆଙ୍କ କଥା ସବୁ ଛିଆସିି କରୁ। ଆମେ ସେଗୁଡା କଣ ସିଏ ସଵୁ। ଭଲ କହିବେ। ସେଇ ଆଈ ମା ଭଲ କହିବେ ଆଉ-
ସେଏ ସବୁ ତ-
ହଁ ଆମ ଆଇମା ଭଲ ଢଗ ଢମାଳି କୁହନ୍ତି ଯେ ଏ ସେ ଯୋଉ ଛୋକର ଭଳିଆ କ- ଥାବାର୍ତ୍ତା କରନ୍ତି ଆମକୁ। ସବୁ ରାଜା ମାଡି ଆମେ ସେଇଭଳିଆ ହଉନା ହେଲେ ସବୁ କହିକିରି ହସାନ୍ତି।
ଆଉ ଭଉଣୀ ତମ ଗାଁ ଖବର ସବୁ କଣ କେମିତି ସବୁ ଭଲ ନା ସବୁ।
ଆମ। ଗାଁ ପରିବେଶ ସବୁ ଭଲ ଆଉ ଆମ ଗାଁ ରେ ହନୁମାନ ମନ୍ଦିର ଅଛି। ରା - ରାମ ଲକ୍ଷ୍ମଣ ସୀତାଙ୍କ ମନ୍ଦିର ଅଛି। ଶିବ ମନ୍ଦିର ଅଛି ମଙ୍ଗଳା ମନ୍ଦିର ଅଛି ଆଉ ସବୁ ଦେବାଦେବୀ ଅଛନ୍ତି। ଆମର ଗାଁ ଭରାପୁରା ଆମର ଏତେ ବଡ଼ ଗାଁ ନୁହଁ। ହଁ ଅଳପ ଅ ମାନେ ତିରିଶ, ଚାଳିଶି, ପଇଁଚାଳିଶଟା ଘର ହବ ଆଉ।
ଭଉଣୀ ତମ ଗାଁ ଟା ନାଁ ତମର ଗାଁ ଟା କଣ?
ଆମ- ଗାଁ ହଉଛି କୋଠେଢିଅ ବ୍ରହ୍ମପର୍ଦ୍ଦା।
ହଉ ବ୍ରହ୍ମପର୍ଦ୍ଦା ଆଚ୍ଛା ଆଚ୍ଛା ତମେ ସେଠି ପ୍ରସିଦ୍ଧ କଣ? ମାନେ- ଫଙ୍କସନ ଯୋଉ ଆମର ଇଏ ହଁ ହଁ ମୁଁ କହିଲି ପ୍ରସିଦ୍ଧ କଣ କୋଉ ମେଳା ଯାନି ଯାତ୍ରା ଗୋଟେ କଣ ହୋଉଥିବ।
ଯାନୀ ଯାତ୍ରା ସବୁ ସେଇ ହନୁମାନ ଯଜ୍ଞ ହବ ମଙ୍ଗଳା ଯଜ୍ଞ ଶିବ ଯଜ୍ଞ ଆମ ଗାଁ ରେ ତ ସବୁ ଦେବା ଦେବୀଙ୍କର ଯଜ୍ଞ ହବ ତିନି ଦିନ ଲେଖେ ମଙ୍ଗଳା ଯଜ୍ଞ ହନୁମାନ ଯଜ୍ଞ ଅ ଶିବ ଯଜ୍ଞ ଅ ହଁ ହଁ ଆମର ଏଇ ଗାଁ ଚାରି ମଙ୍ଗଳପୁର ପଞ୍ଚାୟତ ରୁ ଆସନ୍ତିି ସବୁ।
ହଁ ହଁ ହଁ ଯାହା ହୋଉ ଭଲ ଆଉ ଭଉଣୀ ସବୁ କଣ ଆଉ ସବୁ ଖବର?
ସବୁ ଭଲ ଆପଣଙ୍କ ସହିତ କଥା ହେଇକିରି ଏଇ ପାରିବାରିକ ବିଷୟରେ ଭଲ ଲାଗିଲା। ଆପଣଙ୍କ ସହିତ କଥା ହେଇକିରି ଭଲ ଲାଗିଲା। ଆପଣ ଯେତେବେଳେ ସମୟ ମିଳିବ ତ ଆପଣ ମୋ ସହିତ ବାର୍ତା କରିପାରିବେ ଆଉ
ନିଶ୍ଚିନ୍ତ ଯେତେବେଳେ ସମୟ ମିଳିବ ମୁଁ କଥା ହେବି ତମକୁ ତମକୁ ଯେତେବେଳେ ସମୟ ମିଳିବ ତମେ ବି ମତେ କଲ କରିପାରିବେ କଥା ହେବେ ହୋଉ ହୋଉ ଧନ୍ୟବାଦ ହୋଉ।
ଆପଣଙ୍କ ସହ କଥା ହେଇକି ଖୁସି ଲାଗିଲା ରହୁଚି।
ହୋଉ ଧନ୍ୟବାଦ ହୋଉ।